ମୁଁ ବସିଛି। ତମେ କଁ କରୁଛ?
ଆରେ ଆଉ କଁ କରିବି। ଆରେ ବସି ବସି ଘରେ ପୁରା ଚିଡା ଲାଗିଲାଣି। ତ ଆସିକି ଟିକେ ଛାତ ଉପରେ ବସିଛି ଆଉ।
କାଇଁ ପାଠ ପଢା ହଉନି କି ନା।
କଁ କହିଲ।
ପାଠ ପଢ଼ା ହଉନି କି।
ପାଠ ନା ହଁ ପଢୁଥିଲି। ପାଠ ପଢୁଥିଲି କିନ୍ତୁ ଏବେ ଟିକେ ମନ ହଉନି ପଢିବା ପାଇଁ ଆଉ।
ଆଜି ଘରୁକୁ କେତେ ବେଳେ ଗଲ?
ସେ ଆସୁ ଆସୁ ବୋଧେ ତିନିଟା ପାଖାପାଖି ହେଇଗଲା।
ତା ମାନେ ତମେ ଆଗେ ଯାଇଛ ଆମେ।
ହଁଁ ହଁ ମୁଁ ତମ ଆଗେ ଆସିଲି ତାପରେ ତମେ ଯାଇଁ କି ଗଲ।
ହେଇ ଆମେ ବାହାରିଲୁ କେତେ ଆମେ ତିନିଟା। ଦଶ ପନ୍ଦର ବେଳକୁ ପ୍ରାୟ ବାହାରିଲୁ।
ଆଉ ଆଜି ଖାଇବା ଟା ଭଲ ହେଇଥିଲା ନା।
ହଁ ତଥାପି ମଝିରେ ମଝିରେ ସିଟି ଜଳୁଥିଲା ମଝିରେ ମଝିରେ ଧୂଆଁ ହଉଥିଲା। ସେଇଥିରେ ସେ ତଥାପି ଚାଲିଛି କିନ୍ତୁ ଉଁ ମ ମାନେ ସାର୍ ଭଲ କରିଥିଲେ କିନ୍ତୁ ମାନିବାକୁ ପଡ଼ିବ ସାର୍। ବହୁତ୍ ଭଲ ରୋସେୟା।
ହଁ ପନିର୍ ଟା ଆଉ ଟିକେ ଭଲ ହେଇଥାନ୍ତା।
ଚଳିବ ଆଉ କଣ କରିବା।
ମାନେ ତା ମସଲାଟା ଆଉ ଟିକେ ହେଇଥାନ୍ତା କିନ୍ତୁ ଭଲ ଲାଗୁଥିଲା।
ହୁଁ।
ଆଉ ସେ ପତ୍ର ଫତ୍ର ଗୁରା କିଏ ଉଠେଇଲା?
ପତ୍ କୋଉ ପତ୍ର।
ଏଇ ଯୋଉ ଖାଇବା ପତ୍ର ଗୁରା ସବୁ କିଏ ଉଠେଇ ଥିଲେ କହିଲ।
ସମସ୍ତେ ନିଜେ ନିଜେ ଖାଇଛନ୍ତି ନିଜେ ନିଜେ ଉଠେଇଛନ୍ତି।
ଓହୋ ନିଜେ ନିଜେ ଉଠେଇଛନ୍ତି ଆଉ ବାସନ ଟା କିଏ ମାଜିଲା।
ବାସନ ତ ତମେ ତ ଦେଖିଛ ଆ ତାମ୍ ତମେ ମାନେ ଖାଇଲା ପରେ ତ ଆମେ ଆସିକି ଖାଇଲୁ। ସେତେବେଳେ ସେ ମାଉସୀ ବୋଧେ କିଛି ଧୋଇ ଦେଇଥିଲେ। ଆଉ ବାକି ଯାହା ଥିଲା ତମ ମାନେ ଧଉଥିଲ କି କଁ କଲ ଆମେ ଯାଇଁକି ତ ଧୋଇଲୁ ବାସ୍ ସେତିକି।
ହଁ ମତେ ମ୍ୟାଡାମ ବି କହୁଥିଲେ ତମେ ଦିଟା ଆଙ୍କ ବହୁତ। କରିଛ ଆଜି ବାସନ ଗୁରା ସବୁ ମାଜିଛ ବୋଲି ବଡ ବଡ ହାଣ୍ଡି ଗୁୁରା।
ନା ସବୁ ନୁଅ କାସ୍ନା ବି କରିୁଛନ୍ତି ସନ୍ତୋଷିନି ବି। ମାନେ କରିଛନ୍ତି ତଥାପି ସେ ରୋଷେଇ ରେ ବହୁତ ହେଲ୍ପ କରିଛନ୍ତି।
ଆଉ ସେମାନେ ସବୁ ସେମାନେ ସବୁ ବୋଧେ ଚାରିଟା ବେଳକୁ ଗଲେ।
ନା ନା। ସିଏ ମ୍ କହିଲେ କି ବସିବ ମେଘ ଆ ଉ ମେଘ ଆସୁଥିଲା ନା ଭାରତୁ କହିଲା କି। ଘଡଘଡି ବିଜୁଳି ହବ ଯାହା ବି ହେଲେ ଦେଖୁଛ ନା ବର୍ଷା ହେଲେ ଘଡଘଡି କୋଉ ଭଳିଆ ହଉଛି। କହିଲା ଆମେ ପଳେଇବା ନହେଲେ ଆମେ ସାଇକେଲ ନେଇକ ଆସ୍ ଯାଇଥିଲୁ ଆମେ ହଇରାଣ ହେଇ ଯାଇ ଥାନ୍ତୁ। ଆମେ ପହଞ୍ଚୁ ପହଞ୍ଚୁ ତିନିଟା ଚାଳିଶ କିମ୍ବା ପଇଁଚାଳିଶ। ଆମ ପରେ ପରେ ସେମାନେ ପଳେଇ ଆସିଛନ୍ତି ଉଁ ପ୍ରଶାନ୍ତ ର ଆଉ ନିହାର ର। ନେଇକି ଆସଲେ ନେଇକି ଯାଇଥିଲେ ବାସନ ନେଇକି ଯାଇଥିଲେ ନା।
ସେ ସେଇ। ସେମାନେ ବହୁତ ସାହାଯ୍ୟ କରିଥିଲେ ସେଇ ପୁଅ ପିଲା ଗୁଡା ବହୁତ ଭଲ କାମ କରିଥିଲେ ସବୁ।
ସେମାନେ ନ କରିିଥିଲେ ହେଇଥାନ୍ତା କେମିତି ସେ ଆସିକି ଏଠୁ